ହ୍ୟାଲୋ
ହ୍ୟାଲୋ। ମୋ ବୟେସ ଆସୁଛି ଆପଣଙ୍କୁ ପ୍ରଣାମ ପ୍ରାଣାମ। ଓ ହଉ, ହଉ, ଆଜ୍ଞା, ଆଜ୍ଞା, ସବୁ ଭଲ ଆପଣ?
ହଁ ମୁଁ ବି ପ୍ରବଳ ଭଲ।
ଆଚ୍ଛା, ହଉ ଆପଣଙ୍କ ଦେହ ପା ଭଲ ଅଛି ତ?
କଣ କରିବା ଆଜ୍ଞା, ସେ ଦେହ ପାହା ପାଇଁ ତ କେତେ କିଛି ହେଇଗଲାଣି। ଆଉ କଣ କହିବି କିଛି କହିବା ପାଇଁ ଶବ୍ଦ ନାହିଁ, ହେଲେ ବି ମୁଁ କହିଚାଲିଛି। ମାନେ ମୋ, ଦା ମୋ, ମୋ ମୋ, ମୋ ଦୁନିଆରେ ଏତେ କଷ୍ଟ ଆସିଗଲାଣି। କଣ କହିବି ମାନେ ମୁଁ ଶବ୍ଦ ପାଉନି, କହିବା ପାଇଁ ହେଲେ ବି କହିଚାଲିଛି ପୁଣି।
ଓ ଆଚ୍ଛା, ମୁଁ ମଝିରେ ଖବର ପାଇଥିଲି ଆପଣଙ୍କର ଦେହଟା ବହୁତ ଆପଣ ବହୁତ ଅସୁସ୍ଥ ଥିଲେ।
ଅସୁସ୍ଥ ମାନେ ମୁଁ ମାନେ ଅସୁସ୍ଥ ର ବି ଅସୁସ୍ଥ ହେଇଯାଇଥିଲି।
ଆପଣଙ୍କର ଟିକେ ଟିକେ ଅଛି ନା ମାନେ ଟିକେ ଆପଣ ଆ ଟିକେ ଜଗି ରଖିକି ଚଳୁନାହାନ୍ତି, ମନ ଇଚ୍ଛା କାମ କା ସବୁ କରୁଛନ୍ତି। ସେଥିପାଇଁ କି ଏଇଟା ଆପଣଙ୍କୁ ଶିକ୍ଷା।
ହଁ, ହଁ। ମୁଁ ଶିକ୍ଷା ଟା ଭଲ ଭାବରେ ନେଇଗଲି ଯେ, ଏତେ ଭଲ ଭାବରେ ନେଇଗଲି ଯେ ଆ ମାନେ ଦି ଦିନ ଏକା ବଳେ ସନ୍ୟାସ ନେଇଯାଇଥିଲି।
ଓହୋ ମାନେ କ ଏତେ ଖରାପ ହେଇଗଲା କି ଆପଣଙ୍କ ଦେହ ମୁଁ ସୁ
ହଁ ହଁ ଆପଣ ଟିକେ ଆପଣଙ୍କ କଥା ଟା ଟିକେ ଜୋରରେ କହିବେ କି?
ହଁ, ହଁ, ହଁ, ହଁ, ଆପଣଙ୍କୁ ମୋର ଭୟସ ଟା ଟିକେ
ହଁ ଏବେ ଭଲ ଶୁଣାଯାଉଛି।
ହଉ ହଉ କାରଣ ମୁଁ ଏବେ ପ ଫୋନ ଟା ହଁ ମୁଁ ଏବେ କହୁଛି ଠିକ୍ ଠାକ୍
ହଁ। ଆଉ ଆପଣ ଖାଇବା ପିଇବା କଲେଣି? ଆରେ ସେମ ମୁଁ ଆଗ ପଚାରିଛି।
ଅ ହଉ ତାହେଲେ ଆପଣ ଆଗ ଉତ୍ତର ଦିଅନ୍ତୁ ଆପଣ ଆଗ ପଚାରିଲେ ମାନେ ଆଗ ଉତ୍ତର ଦେବେ।
ଆଉ ହଉ କୋଉ ଟାଇମ ର ଖାଇବା କଥା କହୁଛନ୍ତି? ସଖାଳ ଖାଇବା, ଦିପର ଖାଇବା, ସନ୍ଧ୍ୟା ଖାଇବା। ରାତି ଖାଇବା ତ ଖାଇନି ଆଉ।
ଆପଣ ଦିନ ଭରିର କଥାଟା କହିଦିଅନ୍ତୁ, ସକାଳରୁ ଆରମ୍ଭ କରନ୍ତୁ ରାତିରେ ଶେଷ କରନ୍ତୁ।
ମୁଁ ସକାଳେ ଖାଇଥିଲି ଆଳୁ ପରଠା, ଦିପହରେ ଖାଇଥିଲି ଭାତ, ଡାଲି, ଶାଗ ଭ ଯା, ଆଉ କଣ ମନେ ନାଇଁ।
ଆପଣ କଣ ଯେ ଖାଉଛନ୍ତି କଣ ଭୁଲି ଯାଉଛନ୍ତି କି ମନ ଯେ
ଆଉ ହଁ, ହଁ ଆଉ ସନ୍ଧ୍ୟା ବେଳେ ଖାଇଥିଲି ଗୋଟେ ଭେଜ କଟଲେଟ ନା ନା ନା ନା ସେଇଟା କଣ କୁହନ୍ତି? ଏ ୱା ଶବ୍ଦ ଟା ମନେ ପଡୁନି, ମୁଁ ପରେ କହିବି ପ୍ଲସ୍ ଲସି।
ଓହୋ ଭଲ ଖାଇବା ଖାଉଛନ୍ତି ଆପଣ।
ହଁ ଏବେ ମୁଁ ପଚାରୁୁଛି କଣ ଖାଇଥିଲେ ଆପଣ କୁହନ୍ତୁ?
କୋଉଟା କହିବି ସ
ସକାଳୁ ସନ୍ଧ୍ୟା ରାତି ସବୁ। ଯଦି ହବ କାଲି କଥା କହିଲେ ବି ଚଳିବ।
ଆ କାଲି କଣ ଖାଇଛି ମୋ ମନେ ନାହିଁ ଆଉ।
ହଉ ଆଜି ବି କଥା କୁହନ୍ତୁ।
ଆଜି ମୁଁ ସେଇ ଖାଇଥିଲି ସକାଳେ ଉପମା ସହିତ ତରକାରୀ। ମୁଁ ନିଜ ହାତରେ ବନେଇ ନଥିଲି ତାପରେ ତା ପରେ ତ ଆପଣ କଲେଜ ଆସୁନାହାଁନ୍ତି। କିନ୍ତୁ ମୁଁ ତ କଲେଜ ଯାଉଛି ନା ତ ସେଥିପାଇଁ କି ଏଇଟା ମୁଁ ଖାଇକି କଲେଜ ଯାଇଥିଲି ସେ କଲେଜରେ ମୁଁ ରୁଟି ସହିତ ତରକାରୀ ଖାଇଥିଲି ତାପରେ ଆମେ ସମସ୍ତେ ମିଶିକି ଖାଉଥିଲୁ ମୋର ବହୁତ ସାରା ବନ୍ଧୁ ଅଛନ୍ତି। ସେଇ ସବୁ ବନ୍ଧୁ ମାନେ ବନ୍ଧୁଗଣ ମିଶିକି କ୍ୟାଣ୍ଟିନରେ ଆମେ କଲେଜର କ୍ୟାଣ୍ଟିନେ ସମସ୍ତେ ମିଶିକି କି ଆମର ମଧ୍ୟାହ୍ନ ଭୋଜନଟା କରୁ ହଁ। ସେ ଭୋନରେ ଆପଣ ଆଜି ଯେଉଁ ଆଳୁ ପରଠା ଖାଇଥିଲେ ଗୋଟେ ପିଲା ଆଳୁ ପରଠା ବି ନେଇଥିଲା।
ହଁ ହୋ ମୁଁ ଆଳୁ ପରଡା ମିକ୍ସ ଥିଲା ଅଲଗା ଅଲଗା ନଥିଲା।
ହଁ
ହଉ ଆଗକୁ କୁହନ୍ତୁ?
ଆମର ବି ଆଳୁ ପରଟାଟା ମିକ୍ସ ଥିଲା ତାପରେ ଅ ତାପରେ କଣ କହୁଥିଲି ହଁ ଖରାବେଳେ ତାପରେ କଲେଜରୁୁ ଆସିକି କଲେଜରୁୁ ଆସିକି କଲେଜୁ ଆସି କଣ ଖାଏ ମୁ ଆକଚ ହଁ ମୁଁ ଆଚୁଲି କଲେଜରେ ଅଛି। ଅଛି ନା ମୁଁ ଇଏ ଅଛି ମାନେ ବଟନୀ ଡିପାର୍ଟମେଣ୍ଟର ଟିଚର୍ ଅଛି। ତ ସେଥିପାଇଁ କି ଆମର ବହୁତ ବନ୍ଧୁଗଣ ଅଛନ୍ତି ତ ଆମେ ମିଶିକି ସବୁ ଶିକ୍ଷକ ଶିକ୍ଷୟିତ୍ରୀ ବସିକି ଖାଉ। ତ ତା ଭିତରେ ମୁଁ ଘରକୁ ଆସିକି ଭାତ ଖାଇଥିଲି ଭାତ ସହିତ କଣ କଣ ଖାଇଥିଲି ସବୁ ଭୁଲି ସାରିଲିଣି ଏବେ ମନେ ପଡ଼ୁନି ମୋର ଆଉ। ଏବେ
ଆପଣ ଡ଼ ସି ଏତିରେ କି କେମିତି ହେଲେ ତାହେଲେ ଯଦି ଏତେ ଜଲ୍ଦି ଆପଣ ଭୁଲି ଯାଉଛନ୍ତି।
ଆକ୍ଚୁଆଲି ପାଠର ବହୁତ ପ୍ରେସର ମୁଁ ନିଜେ ପଢ଼ୁଛି ତା ପରେ ସବୁ ଛୁଆମାନଙ୍କୁ ପଢ଼ଉଛି ମୋର ଏ ଫାଇପ୍ ରୁ ମାନେ ପଞ୍ଚମ ଶ୍ରେଣୀରୁ ଗ୍ରାଜୁଏସନ୍ ଯାଇ ପିଲାଙ୍କୁ ପାଠ ପଢ଼ଉଛି ଏତେ ଭାର ମୋ ମୁଣ୍ଡରେ ରହୁଛି ତ ସେଥିପାଇଁ କି
ଆପଣଙ୍କ ମା ମୁ ଏଁ ମାଣ୍ଡୁ ଏ ସରି ମୁଣ୍ଡ ଲୋଡ ନେଇ ପାରୁଛି?
ହଁ ହଁ ମୋ ମୁଣ୍ଡ ଲୋ ମଁ ହଁ ମୋ ମୁଣ୍ଡ ଲୋଡ଼୍ ନେଇ ପାରୁଛି ମୁଁ ବହୁତ ପାଠ ପଢ଼ିଛି। ତ ତା ଭିତରୁ ଟିକେ ଏଇ ସବୁ ଛୋଟ ମୋଟ କଥା ମୋ ମୁଣ୍ଡରୁ ପଳଉଛି ଆଉ।
ହଁ ଆଉ ସନ୍ଧ୍ୟା ବେଳେ କଣ ଖାଇଥିଲେ?
ସନ୍ଧ୍ୟାବେଳେ କଣ ଖାଇଥିଲି ସନ୍ଧ୍ୟାବେଳେ ବା ମୁଁ ଯୋଉ କଲେଜରୁ ଆସିଲି ସେଇ ଛଅଟା ବେଳେ ଛଅଟା ବେଳେ ଆସିକି ଭାତ ଖାଇ ଦେଇଥିଲି।
ଆପଣଙ୍କର କଲେଜ ଏତେ ବିଳମ୍ବରେ ସରୁଛି?
ଆଜ୍ଞା ଆମେ ଟିକେ କଲେଜରୁ ଆସିଲା ବେଳକୁ ବିଳମ୍ବ ହେଇଯାଉଛି।
ରାସ୍ତାରେ କିଛି କରିକି ଆସୁଛନ୍ତି ନା କଣ? ଏ ମାନେ ବୁଲାବୁଲି ସେଇ ସବୁ
ହଁ ରାସ୍ତାରେ ଟିକେ କାମ ପଡ଼ିଯାଉଛି ତ ସେଥିପାଇଁ କିି ସେ କାମ ତକ ସବୁ ସାରି ସିକି ଆସିଲା ବେଳେ ଟିକେ ଡେରି ହେଇଯାଉଛି ଆଉ।
ଆପଣ କଲେଜ କୁ କୋଉ ବାହାନ ନେଇକି ଯାଆନ୍ତି?
ଆ ଛୁଆମାନଙ୍କୁ କୋଉ କେମିତି ପାଠ ପଢ଼େଇବି?
ଆରେ କୋଉ ବାହନ ବାହନ ଗାଡି
ମୁଁ କଲେଜକୁ ବସ୍ ନେଇକି ଯାଏ।
ଓହୋ ନିଜେ ଚଲାନ୍ତି ନା ଅ ସେ ହୁଁ ହୁଁ ଅଲଗା ମାଲିକର ବସ୍ ନେଇକି ଯାଆନ୍ତି।
ଅଲଗା ମାଲିକର ବସ୍
କାଇଁ ନିଜେ ନଉନାହାନ୍ତି?
ନିଜେ ବସ୍ ମୁଁ ଚଲେଇ ପାରିବିନି ମୁଁ ଚଲେଇ ପାରେ ଚଲେଇ ପାରିବି ବି କିନ୍ତୁ ଯଦି ରାସ୍ତାଟା କ୍ଲିୟର ଥିବ।
ଓହୋ ବସ୍ ବି ଚଲେଇ ପାରିବେ ଆପଣ ଲାଇସେନ୍ସ ଅଛି?
ସେଇଟା ନାହିଁ ସେଇଟା ଅଲଗା
ଆ ସେମିତିରେ ଯଦି ଆ ପୋଲିସ ବାବୁ ଦେଖିବେ ତ ସି ତାଙ୍କ ପର୍ଚିଟା କାଟିଦେବେ।
ସେଇଥି ପାଇଁ କି ମୁଁ ଯାଉନି?
ନହେଲେ ଚଲେଇ ଦିଅନ୍ତେ ଆପଣ?
ହଁ ଆଉ ଏ ବସ୍
ଆପଣ କୋଉଠି ଶିଖିଥିଲେ ବସ ଚଲା ଆପଣ
ମୋର ଗୋଟେ ସାଙ୍ଗଟେ ଶିଖେଇଥିଲା। ହଁ ମୋର ଗୋଟେ ସାଙ୍ଗ ବଲାଙ୍ଗୀର ର ସେ ଶିଖାଇଥିଲା। ନାଇଁ ନା ଟା ମୁଁ କହିପାରିବିନିନି ବଲାଙ୍ଗୀର ର ସେ ପିଲା ଟା?
ହଁ ହଁ ମୁଁ ଜାଣିପାରିଲି ସେଇ ପିଲାଟାକୁ ବହୁତ ଭଲ ପିଲାଟା ମୁଁ ଭଲ ଭାବରେ ଜାଣିଛି ତାକୁ ବହୁତ ହିଁ ଭଲ ସିଧା ସାଧା ଭଦ୍ର ପିଲାଟିଏ। କିନ୍ତୁ ତା କଥା କେହି ଶୁଣନ୍ତିନି ଭଦ୍ର ପିଲାଟିଏ। କିନ୍ତୁ ସେ ବହୁତ ହିଁ ଭଲ ଭଲ କଥା କହିଲେ ବି ପିଲା ଶୁଣନ୍ତିନି ତା କଥା। ତା କଥାକୁ ଅମାନ୍ୟ କରିଦିଅନ୍ତି ତାକୁ କରିଦିଅନ୍ତି ଆଉ।
ତାହେଲେ ସେ କିଛି ଗୋଟେ ଖରାପ କଥା ହିଁ କହୁଥିବ।
ନା ନା ନା ନା ମୁଁ କହିବି କଣ କଥା କୁହେ ସେ।
ହଁ କହୁନାହାନ୍ତି ଆପଣ କେମିତି ଜାଣିଲେ। ଆପଣଙ୍କୁ ବି
ଆରେ ହଁ ମୁଁ ତାର ଅତି ପ୍ରିୟ ବନ୍ଧୁ।
ଓହୋ ବେଶୀ କ୍ଲୋଜ ଅ ଆଛା ବୁଝିପାରିଲି ବୁଝିପାରିଲି।
ଉ ମାନେ ତା ପୁରା ବ ଅତି ନିବିଡ ମାନେ ମ ଝିରେ ତା ଦେହ ଅତି ମା ତ୍ରାରେ ଖରାପ ହେଇଯାଇଥିବାରୁ ସେ କହିଲା କି ସାଙ୍ଗ ତୁ ଅ ଆପଣ ନିଜର ଦେହ ପ୍ରତି ଯତ୍ନ ନିଅନ୍ତୁ। ଠିକ ଟାଇମ ରେ ଖାଇବା ଠିକ ଟାଇମରେ ପିଇବା। ଠିକ ଟାଇମ ରେ ଶୋଇବା ଏସବୁ କରିବା ଦ୍ଵାରା ତମ ଦେହ ଭଲ ରହିବ। ମନ ଭଲ ରହିବ ସବୁକିଛି ଭଲ ରହିବ।
ହଁ ହଁ।
ତ ସେ କଥା ଟା ସିଏ ସମସ୍ତଙ୍କୁ ବୁଝାଏ କିନ୍ତୁ ତାର କିଛିଟା ଆ ଉ ଉଁ ସାଙ୍ଗ ଅଛନ୍ତି। ସେମାନେ ଅମାନିଆ। ଅମାନିଆ।
ଓହୋ ଏମିତି କଥା କି ହଁ। ଯଦି ମୁଁ ସେ ପିଲାର ସାଙ୍ଗ ହୋଇଥାନ୍ତି ତ ମୁଁ ନିହାତି ମାନିଥାନ୍ତି ଗୋଟିେ ପିଲା ଏତେ କଷ୍ଟ କରି କହୁଛି। ମୁଁ ଏମିତି କାହା କଥାକୁ ବେଖାତିର କରିପାରିିନଥାନ୍ତି ଏ ଏତେ ବଡ଼ ଦୁଃସାହସ ମୁଁ କରିପାରେନି।
ଏମିତିଆ ସାଙ୍ଗ ସେ ମାନେ ଅ ମୁଁ କହି ପାରୁନି ଶବ୍ଦ ଗୁଡା ପଚାରି ଯାଉନି।
ଆଚ୍ଛା ଆଚ୍ଛା। କିନ୍ତୁ ମୁଁ କହୁଛି ମୁଁ ଯଦି ସେ ଜାଗାରେ ଥାଆନ୍ତି। ମୁଁ ସେମିତି କେବେ କରିନଥାନ୍ତି ମୁଁ ବହୁତ ମୁଁ ଏମିତି ପିଲାଙ୍କ କ ଥା ମାନେ ମୁଁ ସବୁ ଜିନିଷରୁ ଶିକ୍ଷା ଗ୍ରହଣ କରିବାକୁ ଚେଷ୍ଟା କରେ।
ଆପଣ ମାନେ ଆ ମୁଁ ହଁ ହଁ ଆଉ ରହିଯାଆନ୍ତୁ ମୁଁ ଟିକେ କୁଆଖି ଦିଏ ଆପଣ ଆପଣ ମାନଙ୍କର ଯେତେ ବି ସାଙ୍ଗ ବନ୍ଧୁ ବାନ୍ଧବ ଅ ଛନ୍ତି ସମସ୍ତଙ୍କୁ ଏଇ କଥା ଟା କହିବେ ଏହା ଦ୍ଵାରା ଆ କେତେ ପୁଣ୍ୟର କାମ କରିପାରିବେ ଆପଣ ଇଏ।
ହଁ ଠିକ୍ କଥା କହିଲେ ଆପଣ ବି ଠିକ୍ କଥା କହିଲେ। ଆପଣ ଏଇଟା ଠିକ କଥା କହୁଛନ୍ତି ମୁଁ ବି ମୋ ଜୀବନରେ ଏଇଟା ଅ ମାନେ ବହୁତ ମାନେ ଟିକେ ନୁହଁ ମୁଁ ତ ଏଗାରଟା ସାଢେ ଏଗାରଟା ଭିତରେ ଶୋଇବାକୁ ବହୁତ ଚେଷ୍ଟା କରେ। କିନ୍ତୁ ଆଉ ସାଢ଼େ ଏଗାରଟା ଭିତରେ ମୁଁ ଉଠି ବିି ଯାଏ। ତ କିନ୍ତୁ ସେଇଟା କେବେ ହେଇପାରେନି ଚେଷ୍ଟା କରେ।
ଆପଣ ରାତ୍ରିରେ କେତେବେଳେ ଶୋଉଛନ୍ତି।
ଏବେ ତ ମୁଁ ସେଇ ସାଢ଼େ ଦଶଟା ଏଗାରଟା ବେଳେ ଶୋଇପଡ଼ୁଛି।
ଆରେ ବହୁତ ଭଲ କାମ କରୁଛନ୍ତି ଆପଣ ଏହା ଦ୍ଵାରା ଆପଣଙ୍କ ଦେହ ଭଲ ମାନେ ଆଉ କେବେ ଖରାପ ହେବାର ନାଁ ହିଁ ନବନି।
ହଁ ଆଉ ବେଳେ ବେଳେ କାଲି ଟିକେ ମୁଁ ମୋ ସାଙ୍ଗ ସହିତ କଥା ହଉ ଟିକେ ଡେରି ହେଇଗଲା ଆ ସେ ରାତି ତିନିଟା ହେଇଗଲା ଟିକେ
ଆଛା ହଉ ମୋର ଟିକେ ଅ ଅତି ବଡ କାମଡେ ପଡିଗଲା ମୁଁ ଟିକେ ରଖୁଛି ଏବେ ଆପଣ କଷ୍ଟ କରନ୍ତୁନି ମୁଁ ନିଜେ ରଖିଦଉଛି
ହଁ ହଁ ଧ୍ୟାନ ରଖନ୍ତୁ ନିଜର ଧନ୍ୟବାଦ